ହାଲୋ। ଜୟ ଜଗନ୍ନାଥ ମ୍ୟାଡ଼ାମ।
କଣ କରୁଛନ୍ତି ଏଇନେ?
ଏଇନେ ତ ମ୍ୟାମ୍ ଠିଆ ହେଇଚି ମୁଁ ଏଠି ଆମ ଘର ଆଗରେ ବର୍ଷା ଯେହେତୁ ହଉଚି। ଆଉ ଆପଣ କଣ କରୁଥିଲେ?
ନାଇଁ ମୁଁ ଏଠି ବସିଛି। ମୁଁ ବି ଗୋଟେ ମହତ କାମ କରିଚି କଣ ଆଜି ସଖାଳୁ। ପିଲାଙ୍କୁ ଛାଡିବା ପାଇଁ ସ୍କୁଲ ଗଲାବେଳେ ଆଉ ବହୁତ୍ ମଞ୍ଜି ରଖିଥିଲି। ମୁଁ କହିଲି ଏଇ ବର୍ଷାରେ କାଳେ ବଞ୍ଚିଯିବ। ଆମ୍ବ ଟାକୁଆ ପଣସ ମଞ୍ଜି ଆଉ କଇଁଆ ମଞ୍ଜି ଏମତି ସବୁ ମଞ୍ଜି ବିଭିନ୍ନ ପ୍ରକାର ମୁଁ ସାତ ଆଠଟା ଭେରାଇଟିର ମଞ୍ଜି ରଖିଥିଲି। ତାକୁ ନେଇ ରାସ୍ତା କଡ ମାନଙ୍କରେ ମୁଁ ସେ ପକେଇ ପକେଇ ଆସିଚି। ଏ କଣ୍ଟିନ୍ୟୁ ବର୍ଷାରେ କାଳେ ତ ଟିକେ ଗଜା ବାହାରିକି ବଞ୍ଚିଯିବ, ଦି ଚାରିଟା ତ ଗଛ ହେଇଯିବ। ସେଥିପାଇଁ ଆଜି ସେ କାମ ଟା କରିକି ଆସିଛି।
ବହୁତ ଭଲ କାମ କଲେ। ଯେହେତୁ ବର୍ଷା ପାଗକୁ ବର୍ଷାରେ
ଜାମୁକୋଳି ବହୁତ ଖିଆ ହେଇଥିଲା। ଜାମୁ କୋଳି ମଞ୍ଜି ମୁଠାଏ ଖଣ୍ଡେ ରଖିଥିଲି। ଆଉ ଜାମୁ କୋଳି ମଞ୍ଜି ନେଇଥିଲି। ଏମିତି ସବୁ ମଞ୍ଜି ର
ସହରରେ ତ ଜାମୁକୋଳି ଆପଣଙ୍କୁ ଆଜ୍ଞା। ସହରରେ ତ ଆପଣଙ୍କୁ ଜାମୁକୋଳି କିଣିବାକୁ ପଡୁଥିବ?
ହଁ କିଣିବାକୁ ପଡୁଛି ଦୁଇଶହ କୋଡିଏ ଟଙ୍କା ଥିଲା ନାଇଁ ନାଇଁ ନାଇଁ ନାଇଁ ହେଇ କମି କମି କମି କମି ଶହେ ଅଶୀ ପର୍ଯ୍ୟନ୍ତ ଗଲା କିନ୍ତୁ ଦୁଇଶହ କୋଡିଏରୁ ଆରମ୍ଭ ହେଇଥିଲା ଦୁଇଶହ କୋଡିଏରେ ଖାଉଥିଲୁ ଦୁଇଶହରେ ଖାଇଲୁ ଶହେ ଅଶୀ ପର୍ଯ୍ୟନ୍ତ ବି ଯାଇଥିଲା।
ଆଜ୍ଞା ଗାଁ ଗହଳିରେ ତ ଏତେ ନାଇଁ ମିଳି ଯାଉଛି ବହୁତ
ଗାଁ ଗହଳିରେ ତ ବି କ୍ରି ବି ନାହିଁ ଏମିତି ଲୋକମାନେ ଆଣନ୍ତି ଖାଆନ୍ତି ମୁଁ ଦେଖିଛି ଆ ତୋଳି ଆଣିବେ ତାକୁ ଧୋଇଧାଇକି ଲୁଣ ଟିକେ ଦେଇ ଇଏ ସିଏ ଏଠି ସବୁ ଏମତି ଗୋଲମରିଚ୍ ଗୁଣ୍ଡ କଳା ଲୁଣ ସବୁ କଉଣ ସବୁ ଦେଇକି ଖାଆନ୍ତି ଆଉ ଜାମୁ କୋଳିଟା ତ ଦେହ ପାଇଁ ବହୁତ ଭଲ ଥରେ ଏମତି ନ୍ୟୁଜରେ ଗୋଟେ ଡକ୍ଟର କହୁଥିଲେ ଆଉ କହୁଥିଲେ ଏ ଏଇ ଯୋଉ ସିଜନରେ ଜାମୁ କୋଳିଟା ଯଦି ପାଞ୍ଚଶହ ଟଙ୍କା ପଡେ ମଧ୍ୟ ଜରୁୁରତ ପଡିବ ମାନେ ଖାଇବା ପାଇଁ ନିହାତି ଦରକାର ଆଉ ଯେହେତ ତୁମ ସ୍ଵାମୀଙ୍କର ତ ଟିକେ ଅଛି ଡାଇବେଟିସ୍ ସୁଗାର ପେସେଣ୍ଟ ସିଏ ମଧୁମେହ ରୋଗୀ ଆଉ ସିଏ ଟିକେ ଜାମୁ କୋଳି ଖାଆନ୍ତି ସେ ମଞ୍ଜି ଗୁଡାକ ସବୁ ସାଇତିକି ରଖିଥିଲି ଆମ୍ବର ଟାକୁଆ ରଖିଥିଲି ଶୁଖେଇକି ପଣସ ମଞ୍ଜ ଞ୍ଜି ଆଉ ଏମିତି ସବୁ ପକେଇଛି ଆଉ ଛାତ ଉପରେ ହରଗଉରୀ ମଞ୍ଜି ସବୁ ପକେଇଛି କାଲି କାଳେ ଗଛ ଟିକେ ହେଇଯିବ କଣ ହବ? କିଛି ବଞ୍ଚିବ କିଛି ଉଠିବ କିଛି ମରିଯିବ।
ବୁଝିଲି ଏଇ ସ ଏଇ ଋତୁରେ ତ ସେ ସବୁ ହୁ ହୁଏ ଯେମିତି ହେଲେ ମଞ୍ଜି ପୋତିଦେଲେ କିନ୍ତୁ ଗାଁ ଗହଳିରେ କିଣିକି ପଡୁନଥିବ ଲୋକମାନଙ୍କୁ ଖାଇବା ପାଇଁ କାଇଁକି ନା ଜାମୁକୋଳି ବହୁତ ଆରାମରେ ମିଳି ଯାଉଛି ଏଠି।
ହୁଁ। ନାଇଁ ଗାଁ ମାନଙ୍କରେ ଯୋଉଟା ଉପଲବ୍ଧି ସେଠି ସବୁ କିଣିବାକୁ ପଡୁଛି ସହରରେ ଆଉ। ଆଉ ଚାଷ ବାସ ଉପରେ କିଛି ଜ୍ଞାନ ଅଛି?
ଚାଷ ହଁ ଜାଣିଛି ମୋ ମାମୁଁ ଘରେ ଅଜା ଆଇ ହଁ ଆଙ୍କର ବିଲ ବାଡି ଅଛି ତ ମୋ ଅଜା ଚାଷ କରିଲା ସମୟରେ ମୁଁ ଯାଏ ତାଙ୍କ ପାଖକୁ। ମୁଁ ଦେଖିଚି ବି ଆଉ ମୁଁ ତାଙ୍କ ସାଙ୍ଗରେ ଲାଗିକି କରିଚି ବି। ମୁଁ ଦିନୁଟା ଏମିତି ତାଙ୍କ ସାଙ୍ଗରେ ଅ ମନ ମନ ମାଣି କରିକି କି ନାଇଁ ମୁଁ ମୁଁ କରିନେବି ଏମିତି କହିକି ଯେତେବେଳେ ତାଙ୍କ ସାଙ୍ଗରେ ଯାଇଥିଲି ବିଲକୁ ହ ଦାଆ ଉଠେଇକି ହା ଯାଇକି କାଟିଥିଲି କଣ ମୁଁ ଫାଷ୍ଟ ଟାଇମ କାଟିଥିଲି ଧାନ ସେ ତାଙ୍କ ସହ। ସେତେବେଳେ ଆଉ ଗୋଟେ ଘଟଣା ବି ହେଇଯାଇଥିଲା କି ମୁଁ ମୋର ଅ କାଣି ଆଙ୍ଗୁଠି ହିଁ କାଟି ଦେଇଥିଲି ସେତେବେଳେ ମୁଁ ଜ୍ଞାନ ଅଛି ମୋର କିଛି ବିଲବାଡି ବିଷୟରେ। ଚାଷ କେମିତି କରାଯାଏ ମୁଁ ତାଙ୍କ ସାଙ୍ଗରେ ଯାଇକି ଦେଖିଛି ମୁଁ। ପନିପରିବା ବି ଲଗାନ୍ତି ଫସଲ ବହୁତ କରନ୍ତି ମୋ ଅ ଯାଇ ମାନେ ମୋ ମାମୁଁ ଘର ସାଇ ଏପଟେ।
ଆଚ୍ଛା ଆଚ୍ଛା। ହୁଁ ଆଉ ରୋଷେଇ ବିଷୟରେ କିଛି ଜ୍ଞାନ ଅଛି?
ହଁ ମୁଁ ପରେ ମୋ ମାଙ୍କ ସାଙ୍ଗରେ କରେ। ମୁଁ ଜାଣିଛି ମତେ ପଚାରିଲେ ବି କିଛିଟା ଆସିବ କିନ୍ତୁ କିଛି କିଛିଟା ଯଉ ଗୋରା ଜାଣିିନପାରେ। ମୁଁ ପଚାରେ କି ଏଇ ଜିନିଷ ଟା କଣ ଏ ଏଇଟା କେମିତି ହୁଏ।
ଆଉ କିଛି ରୋଷେଇ ମାନେ ତରକାରୀ ହଉ କିମ୍ବା ପିଠା ମିଠା ହଉ କିଛି କଣ କରିପାରିବ?
ହଁ ମୁଁ ପିଠା ଇଟିଲି ପିଠା କରିଦେବି ଚକୁଳି ପିଠା ଆଉ ସମସ୍ତଙ୍କୁ ଆସିବ। ସେଇଟା ବି ମୁଁ ଜାଣେ ଆଉ କିନ୍ତୁ କ ତେବେଳେ ପିଠା ବନାନ୍ତି ପୋଡ ପିଠା ଏସବୁ କେ ସୁଜି ପିଠା ବନେଇଲେ ଆଉ ତରକାରୀ ତରକାରୀରେ ମତେ ଉଁ ଆଁ ଆମିଷ ତରକାରି ବନେଇ ଆସେ।
ନ୍ତିବା ବା ଜନ୍ତିବା ଶୈଳୀ ଟା ଜଣା।
ସୁଜି ପିଠା ଜନ୍ତିବା ତାକୁ ଗରମ ବା ଯୋଉ ଭାଜିକି। ଅ ସେଟାକୁ ଘିଅରେ ଭଜାଯାଏ ନା।
ନାଇଁ ନାଇଁ ସୁଜି ଟା ଯୋଉ ଜନ୍ତା ହୁଏ ପାଣିରେ ସେ ଜନ୍ତିବାର ଶୈଳୀ ଟା ଜଣା।
ମୁଁ ଦେଖିଚି ମୋ ମାଆଙ୍କୁ ବନେଇଲା ସମୟରେ ଦେଖିଚି। ତାକୁ କେମିତି ବନାନ୍ତି, ସିଏ ପାଣିରେ ତାକୁ ଯେ ଯୋଉ ଜନ୍ତତି ବହୁତ ଜୋର ସେ ତାଙ୍କୁ। ଅ ପ୍ରେସ ମାନେ ବଳ ଲଗେଇକି ତାକୁ ଘାଣ୍ଟିବାକୁ ପଡିଥାଏ। ତାପରେ ଶୀତଳ ହେଲେ ତାକୁ ମାନେ ତାକୁ ଚକଟା ଚକଟି ତେଲ ହାତରେ ଚକଟି ବ ବହୁତ ଇଏରେ ତାକୁ। ଚକଟି ସା ତେଲ ହାତରେ ହିଁ ଗୋଲ କରିବାର ଅଛି ତା ଇ ଇଏରେ। ନଡିଆ ର ଗୁଡର ମିଶିକି ଗୋଟେ। ବନା ଯାଇଥାଏ ଯୋଉ ଚନ୍ତଣୀ ଭିତରେ ଦଲନ୍ତି।
ପୁର ପୁର ଗୋଟେ ବନା ହେଇଥିବ ହଁ।
ହଁ ପୁରଟାକୁ ବନାଯାଏ, ତାପରେ ତାକୁ ଜନ୍ତିିକି ଗୋଲ କରିକି ରଖି ସାରିଲା ପରେ। ତ ତାକୁ ଛଣା ଯାଏ ତେଲରେ। ସୁଜି ପିଠା ମୁଁ ଦେଖିଛି ମୋ ମା ବନ୍ ବନେଇଲା ବେଳେ ଆଉ ତାଙ୍କ ସାଙ୍ଗରେ ଲାଗିକି କରିଛି ବି। ଏଇ ପର୍ବପର୍ବାଣୀରେ ହିଁ ମୋ ମା ବନାନ୍ତି, ଏଇ ରିସେଣ୍ଟ ରଜ ଟାଇମ୍ ରେ।
ଆଚ୍ଛା ଆଚ୍ଛା।
ଆପଣଙ୍କୁ କୋଉ କୋଉ ପିଠା କରି ଜଣା।
ମତେ ସବୁ ପିଠା ମାନେ ସବୁ ପିଠା କାକରାଠୁ ଆରମ୍ଭ କରି ପୋଡ ପିଠା ଆଅ ଚନ୍ଦ୍ରକାନ୍ତି। ପଯ୍ୟନ୍ତ। ଆଉ ସବୁ ପିଠା ମୁଁ କରେ ଯେ ମୁଁ ତ ଯେହେତୁ କହିଲି ଗୋଟେ ଗୃହିଣୀ ନା ତେଣୁ ମୁଁ ସବୁ ପି ଠା ରୋଷେଇ ଆଉ ସବୁ ଜିନିଷ ଝୋଟି ପକେଇବା ଆଉ ମୂରୁଜ ପ ପକେଇବା ସିଲେଇ କରିବା ଆଉ ରୋଷେଇ କରିବା। ଆଉ ଅତିଥି ମାନେ ଆସିଲେ ତାଙ୍କୁ ସତ୍କାର କରିବା ଘରୁ ବନେଇକି ଭଲ ଭଲ ଜିନିଷ ତାଙ୍କୁ ଖୁଆଇବା। ଆଉ ତାପରେ ମୁଁ ବ ବାହାର ଜିନିଷକୁ ବେଶୀ ମାନେ ଦୂରେଇକି ରୁହେ। ଘରେ କିନ୍ତୁ ବନେଇକି ଟିକିଏ ଭଲକି ତାଙ୍କୁ ଦେବି। ବାହାରୁ ଗୋଟେ ଆମେ ଥଣ୍ଡା ବୋତଲ ଟେ ନେଇ ଆସୁଚେ ତାଙ୍କୁ ଦେଇ ଦଉଚେ ଗ୍ଲାସ ସରବତ ଦେଇ ଦଉ ଚ ମୁଁ ସେମିତି କରେନି ପ୍ରାୟ ଚେଷ୍ଟା କରେ ଦହି କିଣିକି ଆଣି କି ଲସି ଟିକେ ନଡିଆ କୋରା ଦେଇ। ଦହି ଲସି ଦେବି ଆମ୍ବ ଦିନରେ ଆମ୍ବ ତ ଏବେ ଭଲ ହଉ ଉଁ ଶସ୍ତାରେ ଆମ୍ବ ମିଳୁଛି ଆମ୍ବ ଟିକେ ତାକୁ ଗ୍ରାଇଣ୍ଡିଙ୍ଗ କରିକି। ଆମ୍ବର ଗୋଟେ ରସ ଜୁସ୍ ବନେଇକି ତାଙ୍କୁ ଟିକେ ଦବା କି ସପୁରି ଏମିତି କରିକି ଆଉ ମୁଁ ଅତିଥି ଚର୍ଚ୍ଚା କରେ ମୁଁ ଟିକେ ଏଁ ବାହାର ଜିନିଷ କୁ କମ ବ୍ୟବହାର କରେ ଆଉ ଏ ଯୋଉ ପ୍ୟକେଡ ଜିନିଷ ଗୁଡା ତାକୁ ବି ବହୁତ ଦୂରେଇକି ରୁହେ। ଆଉ ମୁଁ ତ ଯେହେତୁ କୁ ଗୃହିଣୀ ଗୋଟେ। ତେଣୁ ଘର କରଣା ଜିନିଷ ଘରକୁ ସଜେଇବା। ହଁ ଏସବୁ ଜିନିଷରେ ମୋର ବହୁତ ରୁଚି ରଖିଥାଏ ଆଉ।
ଆଜ୍ଞା ବୁଝିଲି। ହ୍ୟାଲୋ।
ହୁଁ ହୁଁ ହାଲୋ।
ହ୍ୟାଲୋ ମୁଁ କହିଲି, ମ୍ୟାଡ଼ାମ ଆପଣ ଚନ୍ଦ୍ର କାନ୍ତି ପିଠା ହ ଶୁଣିପାରୁଛନ୍ତି।
ହଁ ହଁ ଚନ୍ଦ୍ରକାନ୍ତି, ଚନ୍ଦ୍ରକାନ୍ତି ପିଠା ର ରେସିପି କହିବି।
ଆଜ୍ଞା ମୁଁ ଯାହାବି ରେସିପି ଆପଣଙ୍କଠୁ ଶୁଣୁଛି ତାକୁ
ହଁ କୁହ।
ହ୍ୟାଲୋ।
ହଁ ହଁ ହ୍ୟାଲୋ ଶୁଭୁଛି ମତେ ହଁ।
ହଁ ମୁଁ କହିଲି ଯାହାବି ରେସିପି ଆପଣଙ୍କଠୁ ଶୁଣୁଛି କି ଆପଣ ହୁଁ ମାନେ ଭାବନ୍ତୁନି ଯେ କଥା ହଉଛି ବୋଲି ମୁଁ ପଚାରୁଛି କିନ୍ତୁ ମୁଁ ଆକଚୁଆଲିରେ ମତେ ଜ ମାନେ ସତରେ ମତେ ଜଣ ନଥାଏ ବୋଲି ମୁଁ ପଚାରୁଛି। ଆଉ ଯାହାବି ରେସିପି ଶୁଣୁଛୁ ମୁଁ ଯାଇକି କଥା ସରିଲା ପରେ ଏସବୁ ମୁଁ ମୋ ମାଆ ସାଙ୍ଗରେ କହୁଛି କି ମୁଁ ଆଜି ଏମିତି କଥା ହେଇଥିଲି ଆଉ ମ୍ୟାଡମଙ୍କୁ ପଚାରିଲି ତାଙ୍କୁ ରେସିପି ସେ କହିଥିଲେ ମତେ ଏମିତି ଆଉ ତ ମତେ ଚନ୍ଦ୍ରକାନ୍ତି ପିଠା କହିବେ କେମିତି ବାନା ଯାଏ।
ହଁ ହଁ ଚନ୍ଦ୍ରକାନ୍ତି ଆମେ ଯାଇକିରି ମୁଗରେ କରିବା ମୁଗ ମୁଗ ଟାକୁ ବ ତୁରି ଦେବା ଚାରି ଘଣ୍ଟା ଚାରି ତିନି ଚାରି ଘଣ୍ଟା ଖଣ୍ଡେ ଭିଜେଇକି ରଖିଦେଲା ପରେ ମୁଗ ଯଦି ଅଧ କେଜି ମୁଗ ନଉଛନ୍ତି ହାତରେ ମୁଠା କଲା ଭଳିଆ ଯେତିକି ମୁଠାରେ ଚାଉଳ ଧରିବ ସେତିକି ଚାଉଳ ବତୁରେଇବ ଗୋଟେ ଆଁ କଂସାରେ ମୁଗ ବତୁରେଇ ଦେବେ ଆଉ ଗୋଟେ ତାଟିଆରେ ଚାଉଳ ଟିକେ ବତୁରେଇ ଦେବେ ମୁଠାରେ ଯେ ଯେତିକି ଧରିବ ଚାଉଳ ଗୋଟେ କେ ମୁଠାରେ ସେ କାହିଁକି ନା ଉଁ ଚାଉଳ ଟା ବାଇଣ୍ଡିଙ୍ଗ କରେ ମୁଗକୁ। ହଁ ହାଲୋ।
ହାଲ ମୁଁ କହିଲି ମ୍ୟାଡାମ ମୁଗ କେତେ ନେବେ?
ମୁଗ ଯଦି ପାଂଶ ଶହ ଗ୍ରାମ ଗଲା ମୁଗ ଟା ଯଦି ଆମେ ପାଂଶଶହ ଗ୍ରାମ ନଉ ଚେ ଚାଉଳ ଆମେ ତାକୁ ନବା ମୁଠାଏ।
ଆଜ୍ଞା।
ଆଉ ଚାଉଳ ମୁଠାଏ ନେବେ ତାକୁ ତିନି ଚାରି ଘଣ୍ଟା ବତୁୁରିଲା ପରେ ତାକୁ ଆମେ ବାଟିଦବା। ପୁରା ପତଳା କରିକି ମାନେ ବାଟିଲେ କାଠୁଆ କ ଠରେ ବାଟିଦବା ବାଟି ସାରିଲା ପରେ ତାକୁ ଆମେ ଗୋଟେ ଡେକିଚିରେ ଢାଳିକି ପୁରା ପତଳା କରିଦବା। ପୁରା ଯେମିତି ସରୁ ଚକୁଳି ଭଳିଆ ଆମେ ପତଳା କରିଦବା।
ଆଜ୍ଞା।
ପତଳା କରିସାରିଲା ପରେ ସେଇଥିରେ ଆମେ ସ୍ଵାଦ ଅନୁସାରେ ଲୁଣ ଆଉ ଚିିନି ଆଉ ପକେଇବା ପାଣି ଦବା ପାଣି ଦେଇକି ପୁରା ପତଳା କରିକି ସେ ହାଣ୍ଡିରେ ଗୋଳେଇ ଦବା ସେ ସେ ମୁଗର ଆଣଟାକୁ ଗୋଳେଇଦବା ଚୁଲିରେ ବସେଇବା। ଚୁଲିରେ ବସେଇଲା ପରେ କଣ ହବ ନା ଆମେ ତାକୁ ଘାଣ୍ଟିବା ହାତଟାକୁ ଯେମିତି ଫୁର୍ସତ ଦିଆହବନି ଯଦି ଟିକେ ରହିଯିବ ସେ ଗେଟା ଗେଟା ହେଇଯିବ ଜନ୍ତୁଣୀ ଟା ଭଲ ହବନି। ତାହେଲେ ହାତଟା ପୁରା ଚାଲିଥିବ ଘା ଘଟୁଥିବା ଘାଣ୍ଟୁଥିବା ଘାଣ୍ଟୁଥିବା ପୁରା ଯନ୍ତୁଣୀ ଟା ଠିକ ହେଇଗଲେ ପାଣିରେ ଟେ ହା ତ ଉଦ୍ କରିକିରି ସେ ଯନ୍ତୁଣୀଟାରେ ଏମିତି ହାତ ମାରିବେ ସେ ଯେମତି ହାତରେ ଲାଗୁନଥିବ ପୁରା ଜାଣିବେ ଯେ ଯନ୍ତ୍ରୁଣିଟା ପୁରା ଠିକ୍ ଠାକ ରେ ହେଇଯାଇଚି। ତାପରେ ଗୋଟେ ପ୍ଲେଟରେ ତେଲ ଦେଇକିନି ଏଁ ସେଇ ଯୋଉ ଜନ୍ତୁଣିଟା କାଢିକି ଏମିତି ସମାନ ପରିମାଣରେ ତାକୁ ଢାଳି ଦେଇକି ସମାନିଆ କରିଦବା। ସମାନ କରିଦେଲା ପରେ ପୁରା ଚାପି ଚାପି ଚାପି ଚାପି ସମାନ କରିଦବା ଯେମିତି ଗୋଟେ ଟେ ଆଙ୍ଗୁଠି ବହଳର ରହିବ ତାକୁ ପିସ୍ ପିସ୍ କରି କାଟିକି ଥଣ୍ଡା ହେଇଗଲେ ପିସ୍ ପିସ୍ କରି କାଟିକି ଆଉ ଛାଣିବା ଆଉ ସେ ସବୁଠୁ ନରମ ପିଠ ଠା ବହୁତ ଟେଷ୍ଟ ଲାଗେ ଟି କିଏ ଭାଗ ମାପ ଏପଟ ସେପଟ ହେଲେ ପିଠା ଟା ପୁରା ବିଗିଡିଯିବ ନଷ୍ଟ ହେଇଯିବ ଆଉ ଯୋଉ ଆମେ କଉଁ ଥାଳିରେ ପକେଇଦବା ଜନ୍ତୁଣିଟାକୁ ଘିଅ ଦେଇକି କି ତେଲ ଦେଇକି ଆ ବେଶୀ ମୋଟା ରଖିବେନି କି ବେଶୀ ପତଳା ରଖିବନି ଏମିତିକା ର। ଭଲ ଲାଗିବ ଚନ୍ଦ୍ରକାନ୍ତି।
ବହୁତ ଦେଖି ଚାହିଁକି ବନେଇବାକୁ ପଡିବ ସେ ପିଠାକୁ ନାଇଁ।
ହୁଁ ମତେ ତମ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆଉ ଜୟ ଜଗନ୍ନାଥ।
ଧନ୍ୟବାଦ।